ହାଲୋ। ହାଲୋ।
କିଏ କହୁଥିଲେ?
ହୁଁ। ଜାଣିପାରୁନାହାନ୍ତି ମୁଁ ଆପଣଙ୍କ ଭାଇ
ଆଜ୍ଞା ଆଜ୍ଞା ଭାଇ କୁହନ୍ତୁ।
ଆପଣ ଯାଉନାହାନ୍ତି ଆପଣ ଉଚ୍ଚ ବିଦ୍ୟାଳୟକୁ?
କଣ କହିଲେ? ଆପଣ ଯାହା କହୁଛନ୍ତି ଟିକେ କି ଭଲସେ ଶୁଭୁନି ଆମୁକୁ। ବାକି ଭଲସେ କୁହନ୍ତୁ।
ହାଲୋ ଏବେ ଶୁବିଲା?
ଆଜ୍ଞା।
ହାଲୋ ଆପଣ ଆପଣଙ୍କର ଉଚ୍ଚ ବିଦ୍ୟାଳୟକୁ ଯାଇନାହାନ୍ତି କି ଆଜି?
ଉଚ୍ଚ ବିଦ୍ୟାଳୟ ଯି-ଯିବା ନ ଯିବାର କାରଣ ଏଇଟା କି ଆମର ଉଁ ବର୍ଷା ହଉଚି ତ କା ତ ଦେହଟା ଟିକେ ଅସୁସ୍ଥ ଲାଗୁଛି ତ ଆମେ ସେଇଥି ଆଉ ମୁଁ ଶୁଣିଥିଲି ଆପଣଙ୍କ ଘରେ ବନ୍ଧୁ ବାନ୍ଧବ ଆସଛନ୍ତି ବହୁତ୍?
ଆପଣଙ୍କ କଥା ପଷ୍ଟ ଭାବେ ଶୁଭା ଯାଉନାହିଁ। ଆପଣ ଆପଣଙ୍କ ଝରକା ପାଖୁକୁ ପଳାନ୍ତୁ।
ନାଇଁ ଆପଣଙ୍କ କଥା ଟିକେ ଆମୁକୁ ଶୁଭୁନି। ଆପଣ ଟିକେ ଯଦି ଜୋରରେ କହିବେ ଆମୁକୁ ଟିକେ ଭଲସେ ଶୁଭାଯିବ। ଆଜ୍ଞା।
ମୁଁ ଆମ ଘରୁକୁ ବନ୍ଧୁ ବାନ୍ଧବ ଆସିନାହାନ୍ତି କେହି। ଆମ ଘରେ ବନ୍ଧୁ ବାନ୍ଧବ ଅଛନ୍
ଅଁ ରହିଛନ୍ତି ଆପଣଙ୍କ ଘରେ। କିଏ କିଏ ଆସିଛନ୍ତି ଟିକେ କହିପାରିବେ କି?
ମୋ ପିଇସୀ ଆଉ ଦେଇ ପୁଅ ଯିଏ ସିଏ ଆସିଛନ୍ତି। ଅମ୍ ଭାଇ ଦି ଭାଇ ଘରର ସେ ଆମର ଭାଇ ହେବେ ନନା ହେବେ ସେ ଆସିଛନ୍ତି।
ପଢୁଚନ୍ତି ନା ପଢାପଢି ସଇଲାଇଁ ନା କଣ କରୁଛନ୍ତି ଆପଣ ଅଇକା?
ମୋର ତ ଗୋଟେ ସାନ ଭଉଣୀ ଅଛିଲ ମୋର ଠାରୁ ସିଏ ଆଉ ଗୋଟେ ବର୍ଷ ସାନ ସିଏ ବୁଝିପାଇଲେ।
ଆପଣଙ୍କ ବଃ କଥାଟା ଟିକେ ଭଲ ସେ ଶୁବୁନି। ଆପଣ ଟିକେ ଜୋରରେ କୁହ କହିବାକୁ ଚେଷ୍ଟା କରନ୍ତୁ।
ମୋର ଗୋଟେ ସାନ ଭଉଣୀ ଅଛି ଆପଣ ଜାଣିଥେବେ?
ଆପଣ୍
ସାନ ଭଉଣୀକୁ ମୁୁଁ ପଢଉଚି।
ବଡ ଭଉଣୀ ଥିଲେ। ସାନ ତ କେହି ନାହାନ୍ତି।
ନାଇଁ ନାଇଁ ଆଁ ଆହଁ ହଁ ମୋଠୁ ଜଣେ ସାନ ଅଛନ୍ତି। ତାଙ୍କୁ ମୁଁ ପଢଉଚି। ପାଠ ବାଟ ପ-ପଢୁ ନାହାନ୍ତି। ଖାଲି ଫୋନ ଖେଞ୍ଚୁଚନ୍ତି।
ନାଇଁ ମୁଁ ଶୁଣିବା ମୁଁ ଯେତିକି ଜାଣିଚି ଆପଣଙ୍କ ଘରେ ସବୁଠାରୁ ଆପଣଙ୍କ ଘରେ ସବୁଠାରୁ ସାନ ହଉଛନ୍ତି ଆ-ଆପଣ। ଆଉ ଆପଣ କେମ୍ ଆପଣଙ୍କଠୁ ସାନ କେମତି ହେଇଗଲେ ସମସ୍ତେ?
ନାଇଁ ନାଇଁ ମୋ ତଳେ ଆଉ ଜଣେ ଅଛି। ସେ ସାନ ଭଉଣୀ ମୋର। ସେ ଖାଲି ଫୋନ୍ କେଚୁଛନ୍ତି, ନାଇଁ ନାଇଁ ଆର ନୁହୁ। ସେ ଘରେ ରହୁଛନ୍ତି, ଫୋନ୍ କେଚୁଛନ୍ତି। ଆଉ ଠିକ୍ ଟାଇମ୍ ମାନେ, ଠିକ୍ ସମୟ ବେଳେ। କିଛି କାର୍ଯ୍ୟ କରୁନାହାନ୍ତି?
ହ ଆପଣ ଘରୁ ବହୁତ
ଶୁଣନ୍ତୁ ରୁହନ୍ତୁ ଖାଲି ଖାଲି ମାମାବ ରାଗ ବୁଛନ୍ତି ବୁଝିପହିଲେ।
ଆଜ୍ଞା, ଆମ ଘରେ ଜଣେ ଅଛନ୍ତି ସିଏ ମୋ ଠାରୁ ସାନ। ହେଲା ସେ ମୋଠାରୁ ସାନ, ସିଏ ବହୁତ ମାନେ ଖାଲି ଯିବେ ଆସିବେ ମୁଁ ଗାଧେଇକି ଆସିଵି ଗାଧେଇକି ଆସିଲା ପରେ, ଉଁ ଏମିତି ନୁହେଁ କିି, ସବୁବେଳେ ନମସ୍କାର ନମସ୍କାର ହବାକୁ ପଡିବ, ମୁଁ ତାଙ୍କଠୁ ବଡ ହେଇକି ସେ ମୋର ହାତ ନେଇକି ତାଙ୍କ ପାଦରେ ମୋ ମାରିଦେବେ ଏଇଟା କୋଉ ପ୍ରକାର ବ୍ୟବହାର କହିଲେ।
ମସିହାରେ ଜନ୍ମ ମୋର ଦୁଇ ହଜାର ଛଅ ମସିହାର ଜନ୍ମ।
ସି ଏ ଅ ସମସ୍ତଙ୍କୁ ନମସ୍କାର ହେଲା ବେଳେ ସିଏ ତାଙ୍କର ସି ତା ହାତକୁ ନେଇକି ମୋ ପାଦରେ ତିନିଥର ନମସ୍କାର କରେଇଦେବେ ଯଦି ମୋ ଆମେ ଯଦି ନମସ୍କାର ହଉଛେ ତ ଆମ ନିଜ ମନରେ ହଉଛେ ନା, ସେତେବେଳେ ଦି ତିନ ଥର ନେଇକିରି ନମସ୍କାର କରିବାର ମାନେ ଟା କଣ ଟିକେ କହିପାରିବେ କି?
ହଁ ନମସ୍କାର ହେଲେ ଭଲ ଆଶୀର୍ବାଦ ଥରକୁ ଚାରଥର ମିଳିବ। ତାହେଲେ ଭ ଆଶ୍ରୀବାଦ ଯେତିକି ମିଳିବ ତ ରଅଧିକା ହେଇଥିବ। ବୁଝିପାଇଲେ, ଆପଣଙ୍କୁ ଶହେ ଟଙ୍କା ଯଦି ଜଣେ ଥରୁ ଦି ଥର ଚାରଥର ଦଵ।
ଆଉ ଆପଣଙ୍କ ଅ ଆପଣଙ୍କର ଚାରିପଟରେ ତାହା ଆପଣଙ୍କର ସବୁ ପରି ଘର ଚାରିପଟ କଣ ସମସ୍ତେ ଗୋଟେ ଆପଣଙ୍କର ଘର ଆଖପାଖରେ ବହୁତ
ହଁ ଅଁ
ଯୋଉଟା ଆଜି କାଲି ବହୁତ ୟୁଜ କରୁ
ଯୋଉ ଆପଣ ଶୁଣନ୍ତୁ ଆମର ଏପଟେ ଗୋଟେ ପଛପଟେ ଘର ଅଛି। ହେଲା ମୁଁ କଣ କହୁ ଶୁଣନ୍ତୁ ଆପଣ ଆମ ଆମ ଘର ପଛ ଗୋଟେ ଘର ହେଇ ସେ ଅଧା ତିଆରି ହେଇଛି ବୁଝିପାରିଲେ, ତା ଭିତରେ ବର୍ଷା ଦିନ ଯେ, ବର୍ଷା ଦିନ ବର୍ଷା ଲଗାତାର ହଉଛି ତା ଭିତରେ ଗଛ ଫଛ କିଛିଟା ଉଠି ଯାଇଛି ଆଉ ଲତା ବି ମାରି ଯାଇଛି। କାନ୍ଥ ସାରା। ବୁଝିପାରିଲେ ଆ ଟଗର ଗୋଟେ ଟଗର ଗଛ ହେଇଛି, ନା ବିରାଟ ବଡ ଟଗର ଅଛ ତମ ହାତ ପାଇବନି। ନା ସେ ସେ ନା, ନାକୁ ଟଗର ଗଛ କିନ୍ତୁ ସେ ଗୋଟେ ତାଳ ଗଛ ଭଳିଆ ହେଇଛି। ହୁଁ
ଲୋକ ବି ଯାହା ଘରେତାରେ ଇଚ୍ଛା ନାହିଁ ପୁଣି ରହୁଛନ୍ତି ନାଇଁ। ଯେମିତି ଉଁ ଆପଣଙ୍କ ଏରିଆରେ ଟିକେ ଆପଣଙ୍କ ଘରଠାରୁ ଦୂର ହବ, ସେଇଠି ଯାଇକି ମୁଁ ଥରେ ଦେଖିଥିଲି ଜଣେ ବୁଢା ଲୋକଟେ ଆଉ ଜଣେ ବୁଢ ଲୋକଟେ ତାଙ୍କର ଘର ଦୁଆରେ ସଂସାରେ କିଛି ନାହିଁ ତଥାପି ସେ ରହୁଥିଲେ ସେଇ ପାଲ ଟାଙ୍ଗିକି ଗୋଟେ ଛିଣ୍ଡା ପାଲ ଥିଲା ଛିଣ୍ଡା ପାଲ ରେ ସେଏ
ହୁଁ ହୁଁ ହୁଁ ହୁଁ ଜାଣିପାରୁ ନେଇଁ। ଆମ ଘର ପାଖରେ ତ କିଏ ଛିଣ୍ଡାପାଲ ଟାଣି ରହିନାହାନ୍ତି ଆମର ତ ସବୁ ପଇସା ବାଲା ଆମ ଗାଁରେ ଆମ ରାସ୍ତା ଦେଖିବ ତମେ କହିବ ମୁଁ ସେଇଠି ବସି ଭାତ ଖାଇବି। ଯଦି ଥରେ ଖାଇବ ଆଉ ସେଠି ଖାଇପାରିବନି ଏକାଥରେ ଡାକ୍ତରଖାନାରେ ସବୁବେଳେ ଖାଉଥବ।
ଥା ମନେ ପଇଲା ଆପଣଙ୍କ ଯୋଉ ଗାଁରେ ରା ରାସ୍ତାଟା ଆ ସହିତ ଭଉତୁ ପ୍ରଦୂଷିତ। ଆପଣଙ୍କର କାମ କରୁ ନାହାନ୍ତି ନାଁ କାମ କଇବେ?
ବୁଝିପାରୁ ନାହାନ୍ତି। ଇଲେ
ମୁଁ ଶୁଣଥିଲି ଆପଣଙ୍କ ଗାଁରେ ବୋହୁତୁ ଉଁ ହିଂସା ଖୋଇ ଏଇଗୁରା ସ ସବୁ ଏମିତିଆ ଲୋକ ସବୁ ବୋହୁତୁ ଭରିକି ରହିଚନ୍ତି ସେଥିପାଇଁ ଆପଣଙ୍କ ଗାଁରେ ଟିକେ ଉନ୍ନତି ତାଙ୍କର ହେଇପାରୁନି ହେଲେ ଘରେ ଘରେ ଆପଣଙ୍କର ବହୁତ ବଡ଼ ବଡ଼ ଲୋକ ଅଛ ହାନ୍ଦି ଏମିତି କାହିଁକି?
ମୋ ମୁଁ କହିଲି କଥା ଶୁଣନ୍ତୁ ଲୋକ କହୁଚି ଶୁଣନ୍ତୁ। ତମେ ଖାଲି ଗପିଦେଲେ କଣ ହବ? ଦେଖ୍ ଆମର ରାସ୍ତା ଯେ ଯେକୌଣସି ରାସ୍ତା ହଉ ସେଇ ଯେମିତି ଆମ ଘରେ ସେଇ ବାଟେ ଚାଲିକି ଗଲ ଖାଲି ପାଦରେ ତମେ ଆଉ ତ ଜୀବନ ସାରା ଚାଲିକି ଯାଇ ପାରିବନି କୋଉଠି ଖାଲି ପାଦରେ ବୁଝି ପାଇଲ?
ଆଉ ଆଆ ଆପଣଙ୍କ ଘ ଆପଣଙ୍କ ଘର ଚାରିପଟରେ ଯୋଉ ସବୁ ଅ ଲଟା ଲା ଲାଗି ରହିଛି ଯୋଉ ଗଛ ଲତା ସବୁ ଲାଗି ରହିଚି ସେଗୁରାକୁ କାଢ଼ି ହବ କେମିତି କାଢ଼ି ହବା? ଏ ଶୁଣି ମା ଆମ ବାୟୁମଣ୍ଡଳକୁ ପ୍ରଦୂଷିତ ରଖିଲେ ଏ ଏ ଏପ୍ରଦୂଷିତ ରଖିଲେ ସିନା କିଛି ଓଟେ ହେଇପାରି ହେବା ଆଗୁକୁ ଯଦି ଆମେ ଏ କିଛି କରିବାନି
ଆମେ ସେଇ ଯୋଗେ ପା ଆମ ପଛପଟେ ଘର କରି ଛାଡ଼୍ ଲେ ବି ଯା ଏତେ ଗଛ ଫଛ ଉଠିଚି କି ଯଦି ଆମୁ ବୁ ମୁଁ ଅକ୍ସି ଯୋଉଁ ଜଳ ବାୟୁ ଦବ ଅକ୍ସିଜେନ୍ ଦବ ଆମୁକୁ।
ଆଚ୍ଛା ଆଚ୍ଛା। ତ ତୁ ସେଇଟା କହ ହେଇପାରୁନି କଁ ପାଇଁ ଆଜି ପର୍ଯ୍ୟନ୍ତ ମୁଁ ଯେତେଏଳେ ବି ଯାଉଚି ଆପଣଙ୍କ ଘରୁକୁ ଆପ ଆପଣଙ୍କ ଉଁ ଚାରିପଟରେ ସେଇ ଗଛ ରହି ର ଲାଗି ରହିଛି ସେଇ ହେଲେ ବେଳେ ବେଳେ ଏମତି ସଫା ହେଇଯିବା
ନାଇଁ ନାଇଁ ଆମେ ନଗେଇଚୁ ଆମ ପଛପଟେ ଗୋଟା ଛୋଟିଆ ବାରି ଅ ଇ ଯଦି ନଙ୍କା ଧଣିଆ ଶୁଣ ହାଲୋ। ପକା, ଧଣିଆ, ବିଲାତି, ବାଇଗଣ ଉଁ ବ ତ ତମେ ନିଜେ ତିଆ ରି କରି ଖାଉଚୁ ପରିବା ଆଉ କିଣା ପରିବା ଆଣୁନୁ କାହିଁକି ନାଁ ଯେହେତୁ
ଆଜ୍ଞା ହଁ ସେଇଟା ବି ଗୋଟେ ଭଲ କଥା ସେଇଟା ବି ଗୋଟେ ଭଲ କ ତ ଆପଣ ନିଜେ ସବୁ ପନିପରିବା ଉଁ ଗଛ ଲଗେଇ ନି ସେଇଠୁ ସବୁ ଖାଉଚନ୍ତି। ଆଜିଗାରି ତ ସବୁ ଉଁ ମାର୍କେଟ୍ କୁ ବଜାର୍ କୁ ସବୁ ପ ପଳେଇ ଆସି ଧର ଭେଜାଲ୍ ସବୁ ତାଙ୍କର ସେଇଥିରେ ମିଶୋଉଛନ୍ତି। ସାର ଭାର ଏମତି ସବୁ ଦେଇକିରି ତା
ପ୍ରତ୍ୟେକ ମାସରେ ଉଁ ଦୁଇଟା ତିନଟା କଦଳୀ କାନ୍ଧି ହୁଏ, ବୁଝିପାଇଲ? ତାକୁ ଆମେ ଆଣିକି ରଖି ଗୋଟେ ବସ୍ତାରେ ପୁରେଇ ରଖୁ ସେ ମାସ ମାସ ଧରି କାଉ। ଉଁ ଯିଏ ଯିଏ ଆସିଲେ ବି ଖାଇଲେ ବି ସରିବନି। ଆମ ଅଛି ସେ ବର ଗାଡିଆ ଗୋଟେ ଅଛି। ନାଇଁ ନାଇଁ ମିଠା ମିଠା କ ପାଣି ମିଠା ନା ପାଞ୍ଚିଆ ପଚାରିବ ନା ଆଗେ ଆଉ।
ଓଃହୋ ହଁ ହଁ ହଁ ଟିକେ ଟିକେ ଭୁଲ ହେଇଯାଉଛି। ଆପଣ ଟିକେ ଏମିତି କଣ ଧରୁଛନ୍ତି କଥାଟା କୁ
ଆପଣ ଶୁଣନ୍ତୁ ଆମେ ଯୋଉ ବର ଗାଡିଆ ପାଖ
ଆଉ ମୁଁ ଶୁଣିଥିଲି ଆପଣ କୁଆଡେ ଲେମ୍ବୁ ବହୁତ ମାତ୍ରାରେ ଆପଣ
ହଁ ହଁ ହଁ ଆମର ଝରକା ପଟ ଲେମ୍ବୁ। ହୁଏ ଯଦି ଆପଣ ଚାହାନ୍ତି ବି ଆଣିବାକୁ ଆମ ଛାତ ଉପରକୁ ପଳେଇବେ ଲେମ୍ବୁ ଆଣିପାରିବେ। କାହିଁକି ନା ସେ ଲେମ୍ବୁ ଗଛ
ଛାତ ଛାତ ଉପରେ ଲେମ୍ବୁ ଲେମ୍ବୁ
ଆମ ହଁ ପାଉଛି ଆମ ଯୋଉ ଶୁଣନ୍ତୁ। ଆମ ଜାଗାରେ ଲେମ୍ବୁ ଗଛ ଟା ହେଇଛି କିନ୍ତୁ ଲେମ୍ବୁ ମାଡ଼ିଛି ଆମ ପଡୋଶୀ ଘର ଜାଗା ଆଡ଼େ ବୁଝିପାରିଲେ।
ସିଏ ତ ସିଏ ନେଇ ଯାଉନାହାନ୍ତି ଲେମ୍ବୁ ଟା କୁ
ଏତେ କଣ ଲେମ୍ବୁ? ଯେତେବେଳେ ଇଚ୍ଛା ହେଲା ନେଇ ଚିପୁଡି ଦେଲେ ଖାଇଦେଲେ ପାଣି କରିଦେଲେ ପିଇଦେଲେ।
ସେମିତି ଲେମ୍ ଚୋରି କଲେ ଇଏ ହବ ଲେମ୍ବୁ
ହଁ ଆପଣ ତ ଠିକ କଥା କହିଲେ ଲେମ୍ବୁ ଚୋରି ଚୋରି କରିବ ଲେମ୍ବୁ ର ଲେମ୍ବୁ ଗଛ ମରିଯିବ ହଁ ମୁଁ ରଖୁଛି ଆପଣଙ୍କୁ ପରେ କଲ୍ କଲ୍ କରିବି।